ହ୍ୟାଲୋ ଭାଇ ଜୟ ଜଗନ୍ନାଥ ଜୟ ଶ୍ରୀରାମ ଜୟ କପିଳାସ। ହ୍ୟାଲୋ।
ଆଜ୍ଞା। ଆଜ୍ଞା ଭାଇ।
ଭାଇ କଣ କରୁଥିଲେ।
ଏଇଠି ଭାଇ ପଢୁଛି।
ହୁଁ ହୁଁ କଣ ପେପର ନା ପାଠ?
ପାଠ ଭାଇ।
ଉଁ ହୁଁ କଣ ଖାଇଥିଲେ?
ଖାଇଥିଲି ସକାଳୁ ଭାଇ ପଖାଳ।
ପଖାଳ ଆଉ କଣ?
ପଖାଳ ଆଳୁ ସିଜା।
ହୁଁ ହୁଁ? ଆଉ ମୁଁ ଖାଇଥିଲି ପଖାଳ ଭାତ ମାଛ ପୋଡା। କଲରା ଭଜା, ଲେମ୍ବୁ, ଲୁଣ, ଲଙ୍କା, କାକୁଡ଼ି ସାଲଟ।
ଆଉ?
ଏତିକି ଖାଇଥିଲି ଆଉ ଏବେ ଚଣିବରା ଦି ଦିଟା ଦିଟା ଖାଉଛି ଆଉ।
ଆଜ୍ଞା।
ହୁଁ ହୁଁ ଆଉ ଭାଇ ଆପଣ ବିଲ କରନ୍ତି?
ହଁ ଭାଇ ଚାଷ କରୁଛି।
କଣ ତଳି ପକେଇ ସାରିଲେନି? ହଁ ହଁ ତଳି ମାରି ଆସୁଛି? ତାଳିମାର ଆଇଛି ତାଳିମାର ଆଇଛି।
ହଁ।
ରୋହି?
କଣ କହିଲେ?
ରୋହି ଜାଣିଛ ବିଲ?
ହଁ।
ହୁଁ ହୁଁ ଏ ଆପଣଙ୍କ ଯୋଉଠି ଆପଣଙ୍କ ଘରେ ଭାଇ ଧଳା ଲାଇଟ ଲାଗଛି ନା ନାଲି ଲାଇଟ୍?
ଆମର ଲାଲି ନାଲି ଧଳା ଦିଟା ଲାଗୁଛି ରାତିରେ ରଳୁଛି ନାଲି ଆଉ ଦିନରେଜଳୁଛି ଧଳା।
ହଁ ହଁ ଆଉ ଆପଣଙ୍କ ଘରେ ଛାତ ଅଛି?
ହଁ ଭାଇ ଅଛି।
ହଁ ହଁ ଫ୍ୟାନ ଫ୍ୟାନ ନା କୁଲର।
ଫ୍ୟାନ ଅଛି ଫ୍ୟାନ ଅଛି ଏସି ଅଛି।
କୁଲର?
କୁଲର ଟା ଭାଇନା ସରି ଯାଇଛି।
ହୁଁ ହୁଁ।
କାଇ ନା ଆମେ ଚାଟ କରୁଛୁ ଇଏ କରୁଛୁ ନା ବିକ୍ରି କରୁଛୁ।
ହୁଁ ହୁଁ ଆମର ଭାଇ ତିନିଟା ଏସି।
ହୁଁ।
ନଅଟା ଫ୍ୟା ଫ୍ୟାନ।
ହୁଁ ହୁଁ।
ବାଇଶିଟା କୁଲର।
କିୟୁ ହୁଁ।
ତିନିଟା ବିଚଣା।
ନା ମ ଭାଇ ମୁଁ ଗୋଟେ ମିଛରେ କହୁଥିନି ନା ଆମର କିଛି ନାହିଁ।
ଭାଇ ମୁଁ ଆଉ ଯୋଉଗୁଡା ସବୁ କହୁନଥିଲି ନାଁ। ସବୁ ସପନର ଦେଖିଥିଲି।
ପାଞ୍ଚାଳୀ।
ହୁଁ। ଭାଇ ଏବେ କ ଗଲେ ଖାଇବେ ଘରେ?
କ କହିଲେ?
ଏବେ ଭାଇ କ ଖାଇବେ?
ବା ବାସିବରା।
କୋଉଉଠୁ ଆଣିବେ କି?
ଦୋକାନରୁ ଭାଇ ଅଛି। ଆମ ଦୋକାନ ଅଛିବା।
ହୁଁ ହୁଁଁ। ବାସିବରା ଗୁରା ଆପଣ ଖାଇବେ ବାସିବରା ଆଉ। ବାସିବରା ଗୁରା ଖାଇବେ ଆଉ ନୁହଁ ଆଉ।
ଆଉ କ କରିବା ପଇସା ତ ନାହିଁ ଏଇନା।
ବାଇକିରେ ସିଆଡ଼କୁ ଯାଉନା।
ବାଇପାସ ଯାଉଛି ପା ଏଡି। ମଜି ଯାଇଥିଲି ଆଜି ବାଇପାସଡରେ। ଯୋଉ ଏକ୍ସରସାଇଜ୍ କରିବା ପାଇଁ ଯାଇଚି। କରିକି ହାଲିଆହେଇଗଲି
ଭାଇ ଆପଣଙ୍କୁ ଜଗନ୍ନାଥ ମନ୍ଦିର ଭିତରେ କି କିଛି ଜଣା ଅଛି?
ସବୁ ଜଣା ଅଛି।
ମୁଁ ଆପଣଙ୍କୁ କିଛି ଜଣେଇ ବିକି।
କୋଉ ବିଷୟ ଜାଣିବ କୁହନ୍ତୁ?
ଶ୍ରୀ ଜଗନ୍ନାଥ ମନ୍ଦିର ଓଡ଼ିଶାର ପୁଲି ପୁରୀ ଜିଲ୍ଲାରେ ଥିବା ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର। ଜାଣିଛନ୍ତିନାଁ ହଁ। ଏହା ବାଇଶି ଶହ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜା। ଅନନ୍ତ ବର୍ଵବାଙ୍କ ଚଡ ଗଙ୍ଗା ଦେବଙ୍କ ଦ୍ଵାରା ନିର୍ମିତ ହୋଇଥିଲା।
ଆଜ୍ଞା।
ହୁଁ। ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରୁ ଏହା ଅନ୍ୟତମ।
ଆଜ୍ଞା।
ଭାଇ ଆପଣ ବସିଛନ୍ତି ନା ଠିଆ ହେଇଛନ୍ତି।
ପୁଅ ଆଗେ ଶୋଇଛି।
ହୁଁ ହୁଁ। ଏଠାରେ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଏବଂ ଭଉଣୀ ସୁଭଦ୍ରା, ପୂଜା ପାଆନ୍ତି ଜାଣିଛନ୍ତି।
ଅ ହଁ ହଁ ଜାଣିଛି।
ଇଁ ନୀଳାଚଳ ଧାମ କିଛି ଏହାକୁ ଶ୍ରୀକ୍ଷେତ୍ର ବା ଶଙ୍ଖ କ୍ଷେତ୍ର ମଧ୍ୟ କୁହାଯାଏ।
ଆଜ୍ଞା।
ହୁଁ। ରଥଯାତ୍ରା ପତିବର୍ଷ ଆଷାଢ଼ ଶୁକ୍ଲ ଦ୍ଵିତୀୟ ତିଥିରେ ଏଠାରେ ବିଶ୍ୱ ପ୍ରଥି ପ୍ରସିଦ୍ଧ ର ରଥଯାତ୍ରା ଅନୁଷ୍ଠିତ ହୁଏ।
ରଥଯାତ୍ରା ହଁ ଆଜ୍ଞା ଆମ ଗାଁରେ ବି ହୁଏ।
ବା ଆପଣ କେବେ ପୁରୀ କିଉ ରଥଯାତ୍ରା ଦେଖି ଯାଇଚନ୍ତି?
ନାଁ ଆଜ୍ଞା।
କଣ ପାଇଁ ଯାଇନାହାନ୍ତି ଆଜିଏତେ?
ମୁଁ ଆଜ୍ଞା ଆକ୍ଚୁଆଲି ଘର ହେଲା ଆମର ଏତ୍ ଗାଁଉଲିରେ ରହିଯାଉଚୁ ନା ବହୁତ୍ ଦୂରରେ। ସେଇଥିପାଇଁ ପୁରୀଠୁ ବହୁତ୍ ଦୂର ହେଇଯାଉଚି। ସେ ଯାଇପାରୁନି।
ହଁ ଦେବୀ ମନ୍ଦିରର ଗର୍ଭ ଗୃହରେ ଦାରୁ ମୂର୍ତ୍ତି ମାନ ରତ୍ନ ଦେବୀ ବେ ରତ୍ନ ବେଦୀ। ଉ ଉପରେ ବିରାଜ୍ଯମାନ କରନ୍ତି।
ଆଜ୍ଞା।
ମହାପ୍ରସାଦ ଏଠାରେ ପ୍ରସ୍ତୁତ ଅନ୍ନ ଭୋଗକୁ ମହାପ୍ରସାଦ କୁହାଯାଏ।
ମହାପ୍ରସାଦ ଆଜ୍ଞା ଶୁଣିଚି।
ଯାହା ମା ବିମଳାଙ୍କୁ ଅର୍ପଣ କରାଯାଇଥାଏ।
ଜଗନ୍ନାଥଙ୍କୁ ଦିଆଯାଏନି ନା?
ନା ନା। ଆପଣ ଜଗନ୍ନାଥ ମନ୍ଦିରର କେଉଁ ନିର୍ଦ୍ଦିଷ୍ଟ ବିଷୟରେ ଯଥା ନୀତିକାନ୍ତି ରଥଯାତ୍ରା ଇତିହାସ ବା ନି ନିବ କିମ୍ବଦନ୍ତୀ ବିଷୟରେ ଅଧିକ ଜାଣିବାକୁ ଚାହୁଁଚନ୍ତି କି?
ଆଜ୍ଞା ଜାଣିବି କହୁନାହାନ୍ତି?
ଆପଣ ଘଟଗାଁ ତାରିଣୀଙ୍କ ବିଷୟରେ କିଛି ଜାଣିଚନ୍ତି?
ଆଜ୍ଞା।
ଘଟଗାଁ ତାରିଣୀଙ୍କ ବିଷୟରେ? ଠାକୁରଙ୍କ ବିଷୟରେ?
ଜମା ଜାଣିନି ଆଜ୍ଞା।
ଆଉ ଜାଣିବା କଥା ନା ଆପଣ ଜାଣି ନାହାନ୍ତି ଆଉ। ଜାଣିବାକୁ ଚାହୁଁଚନ୍ତି କି?
ଆଜ୍ଞା। ଅପକୋର୍ସ।
ମା ତାରିଣୀ ଟେମ୍ପ୍ ତାରେଣୀ ମନ୍ଦିର ହେଲା। ଏହା କେନ୍ଦୁଝର ଡିଷ୍ଟ୍ରିକ୍ଟରେ ଅବସିତ ଅବସ୍ଥିତ ଭାଇ।
ଆଜ୍ଞା।
ଆପଣ ଜାଣିଥିଲେ?
ନାଇଁ ମୁଁ ଭାବୁଥିଲି ହେଟା ଆମର୍
ତାରେଣୀ ମନ୍ଦିର ଏକ ଠାକୁରାଣୀ ମନ୍ଦିର।
ଆଜ୍ଞା।
ଏଠାରେ ଅଧିଷ୍ଠାତୀ ଦେବୀ ତାରେଣୀ ପ୍ରଭାଦରେ ଅଛି ଘଟଗାଁ ଠାରେ ଥିବା ମା ତାରେଣୀ ମନ୍ଦିରକୁ ଅଠରଶ ଚଉଦଶହ ଅଶୀ ମସିହାରେ କେନ୍ଦୁଝର ତତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରିଥିଲେ।
ଆଜ୍ଞା।
ଭାଇ କିଏ ନିର୍ମାଣ କରିଥିଲେ?
ଗୋବିନ୍ଦ ଭଞ୍ଜ ଦେବ।
ପୁରୀର ତ ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶ କର୍ମେ ମା ତାରିଣୀ ନୂଆ ମନ୍ଦିର ଘଟ ଘଟଗାଁ ଶକ୍ତିପୀଠ ଭାବରେ ସ୍ଥାପିତ ହୋଇପାରିଥିଲା।
ଆଜ୍ଞା।
ମା ତାରିଣୀଙ୍କ ଠାରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଅଛି।
ଆଜ୍ଞା।
ଭାଇ ଆପଣ କେବେ ଘଟଗାଁ ଯାଇଛନ୍ତି ତାରିଣୀ?
ଆଜ୍ଞା ଯାଇଛି।
ଯାଇନାହାନ୍ତି ଆପଣ କେବେ?
ଯାଇଛି ଯାଇଛି ଥରେ ଛୋଟ ଛୁଆବେଳେ ଯାଇଚି।
ସେ ପ୍ରଥମେ ବର୍ଣ୍ଣଭାଇ କନ୍ଧଙ୍କ ଦ୍ଵାରା ପୂଜା ପାଇ ଆସୁଥିଲେ।
ଆଜ୍ଞା।
ପ୍ରକୃତରେ ମା ଦୁର୍ଗା ଦଶଭୂଜା ଏବଂ ମା ତାରିଣୀ ଚତୁର୍ଭୁଜା। ମା ତାରିଣୀଙ୍କର ଚାରି ହାତରୁ ବାମ ପାଖ ଉପରେ ହସ୍ତରେ ସେ ଚ ଚକ୍ରଧାରଣ କରିଛନ୍ତି।
ଆଜ୍ଞା।
ବାମ ପାଖ ତଳ ହସ୍ତରେ ତ୍ରିଶୂଳ ରହିଥାଏ। ହ୍ୟାଲୋ। କୋଉ ହାତରେ ରହିଥାଏ? କୋଉ ହାତରେ ରହିଥାଏ କଣ ରହିଥାଏ?
ତ୍ରିଶୂଳ ଭାଇନା।
ହୁଁ ହୁଁ। ସେହିପରି ଦକ୍ଷିଣ ହାତ ଉପର ହସ୍ତରେ ସେ ଖଡ଼ ଖଡ଼କ ଧାରଣ କରିଥିବା ବେଳେ ତଳ ହସ୍ତ ତାଙ୍କର ଶୂନ୍ୟ ଥାଏ।
ଆଜ୍ଞା ଭାଇ।
ତଳ ହସ୍ତଟି କଣ ଥାଏ?
ନ ଥାଏ ଭାଇ କିଛି ନଥାଏ।
ହଁ, ଏହି ହାତରେ ମା ତାରିଣୀ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି।
ଆଜ୍ଞା।
ତାଙ୍କର ପ୍ରତ୍ୟେକ ମୂର୍ତ୍ତି ବା ଚିତ୍ରରେ ଏହି ସବୁ ଅସ୍ତ୍ର ନଥାଏ। ଚିତ୍ରକର ମାନେ ନିଜ ନିଜର ପସନ୍ଦ ଅନୁଯାୟୀ ମାଙ୍କୁ ଭିନ୍ନ ଭିନ୍ନ ଅସ୍ତ୍ରରେ ସଜିତ କରାଇଥାନ୍ତି।
ଆଜ୍ଞା, ଭାଇନା।
ଆଉ ଭାଇ, କପିଳାସ ମନ୍ଦିର ବିଷୟରେ କିଛି ଜାଣିଛନ୍ତି?
ଉୁଁ ନା ଦ୍ଭାଇ ନା ଜାଣିନାହିଁ।
ଆଉ କପିଳାସ ମନ୍ଦିର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ।
ଆଜ୍ଞା, ଭାଇନା।
ଏକ ମହାଦେବ ମନ୍ଦିର।
ଆଜ୍ଞା।
ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି।
ଆଜ୍ଞା।
କପିଳାସ ପର୍ବତ ତ ଓଡ଼ିଶାର ରାଜ୍ୟର ଢେଙ୍କାନାଳ ସହରରେ ଉତ୍ତର ପୂର୍ବ ଦିଗରେ ଅବସ୍ଥିତ।
ଆଜ୍ଞା।
ଏହା ଢେଙ୍କାନାଳ ସହରଠାରୁ ଛବିଶ କିଲୋମିଟର ଏବଂ ରାଜଧାନୀ ଭୁବନେଶ୍ୱର ର ଠାରୁ ନବେ କିଲୋମିଟର ଦୂରରେ ଅବସ୍ଥିତ।
ଆଛା।
କାନାଳ ଜିଲ୍ଲାରୁ କେତେ କିଲୋମିଟର ଦୂରରେ ଅବସ୍ଥିତ?
ଛବିଶ କିଲୋମିଟର।
ଆଉ ଭୁବନେଶ୍ଵର ଠାରୁ?
ଭୂବନେଶ୍ୱର ରୁଚାଳିଶ କିଲୋଟର।
ହୁଁ ହୁଁ କପିଳାସ ମନ୍ଦିର କୋଉ ଜିଲ୍ଲାରେ ଅବସ୍ଥିତ?
କଳାହାଣ୍ଡି।
ହୁଁ ହୁଁ ଭାଇ ଆଉ କୋଉ ବିଷୟରେ ଆପଣ ଜାଣିବାକୁ ଆଗ୍ରହ ଅଛନ୍ତି?
କଳାହାଣ୍ଡି ବିଷୟରେ।
କଳାହାଣ୍ଡି ବିଷୟରେ ଆପଣ ଜାଣିବା କ ଅଭ୍ୟାସ ଅଛି।
ଆ ଅବ ବି ଆଗ୍ରହ ଅଛି।
ଆଗ୍ରହ ଅଛି। କଳାହାଣ୍ଡି ଆଜ୍ଞା।
କୁହନ୍ତୁ କୁହନ୍ତୁ କଳାହାଣ୍ଡି ବିଷୟରେ?
କଳାହାଣ୍ଡି ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଏ।
ହଁ।
ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା।
ନା ମୁଁ ଜିଲ୍ଲା ବିଷୟରେ କହୁନଥିଲି ଭାଇ କଳା ହାଣ୍ଡି ମାନେ ଯୋଉ ରାନ୍ଧି ସାରିଲା ପରେ ଯଉ ହଣ୍ଡି ଟା କଳା ହେଇଯାଏ।
ସେଇ ହାଣ୍ଡି ବିଷୟରେ ଜାଣିବାକୁ ଚାହୁଥିଲି।
ଏହା ଏକ ପୁରାତନ ସଭ୍ୟତାର ମୂଳ କେନ୍ଦ୍ର ଭାବରେ ବିବେଚିତ।
ଆଜ୍ଞା, ଆଜ୍ଞା।
ଆ ଅସୁର ଅସୁରଡ ଗଡ ଠାରେ ଦୁଇ ହଜାର ବର୍ଷ ଆଗକୁ ଏକ ଉତ୍ତନ ଓ ସଭ୍ୟ ସହର ଜନବସତି ଜଣ ଥିବା ଜଣାଯାଏ।
ଆଜ୍ଞା।
ଭାଇ ଆପଣ କୋଉଠି ଅଛନ୍ତି କି? ହଉ ଭାଇ ଧନ୍ୟ ବାଦ୍।